ଆମୁଲ ପୁ ସେଉଦା
ହୁଁ ଗୁଡ଼ ଇଭିନିଂ ମ୍ୟାଡ଼
ଭେରି ଗୁଡ଼୍ ଇଭିନିଂ କଣ କରୁଛ ବର୍ଷା ଉଠିଥିଲା ଯୋଉରେ କିନ୍ତୁ ପବନ ହଉଥିଲା ଭଲ ଏବେ କିନ୍ତୁ ଆଉ କିଛି ହଉନି ଗରମ ଲାଗୁଛି ପବନ ହଉନି କିଛି ନାହିଁ,
ବର୍ତ୍ତମାନ ବର୍ଷାରେ ମୁଁ ଛାତ ଉପରେ ଭିଜୁଛି,
ଓ ହୋ
ମଜା ଟିକେ ଅଲଗା ପ୍ରକାର ମଜା ଲାଗୁଛି,
ଓ ହୋ
ହୁଁ କଲ ଆସଛି କି
ଜିତେନ୍ଦ୍ର ସାର୍ କଲ
ହୁଁ କାଟିଦିଅ
ହଁ
ହୁ
ସକାାଳେ ଦସେ ଥିଲା ଭତୋଡ଼ଲ ହଁ ରୋଚଚା
ଆଳୁସୀ ଯ ଟା କଣ କମନ କି
ଆଉ ରୋଷେଇକ କରିବା ହବ
ହଁ
ରୋଷେଇକମତି କରା ହେବ ତାହହାଲେ
ହାତଦଲି ଆଳସଦ ନା କି
ମୁଁଁ କରିଦେଇଥିଲି ଯେ
ହଉଁ ଡାଲିି ଆଇଛି
ହୁଁ ପ୍ରେଶରରେ ବସେଇଚି, ସିଜିଗଲେ ତ ସରିଲା ଆଉ।
ପ୍ରେସର୍ ରେ ଭଲ ଲାଗୁଚି ନା? ହଁ ଚୁଲିର ଭଲ ଲାଗୁଛି।
ଏମିତିରେ କଣ କହିଲେ, ପ୍ରେସରରେ ବସେଇଲେ ସେଇଟା ସିଜି ଯାଉଚି। ସେ ଯେଉଁ ଅଧିକ ସମୟ ସେଇଥିପାଇଁଁ ଭଲ ଲାଗୁନି। ମୁଗଡାଲି ମୁଗ ଜାଇଟା ତ ଯମାର ମୁଗ ଜାଇଟା ତମର ଭଲ। ଲାଗୁନି, ଅଲଗା ଯାଇ ଯଦି ବୁଟ ଯାଇ ଏଇଗୁଡାକର ଯଦି ଚଳୁଛି ପ୍ରେସର୍ ରେ। ମୁଗ ଯାଇଗୁଡା ମାଉସର ବସ କେମତି ଗୋଟେ ଅଲଗା ପ୍ରକାର ଲାଗୁଚି।
ନାଳିଆ ନାଳିଆ ଲାଗୁଚି, ଅଲଗା ଟିକେ ସ୍ମେଲ ହଉଚି। ତାର
ସେଇଟା ବା ପ୍ରେସରରେ ଆଉ ଜଲଦି ହଏ। ହଁ ଆଉ କଣ କରିବା, ଗ୍ୟାସ ତ ହେଇ ସାରିଲାଣି ପ୍ରେସରରେ ଆଉ।
ତମର ଯୋଉ ଜାଇଗୁଡ଼ାକ ଦେଇଥିଲ, ବୋଉ ଡାଲି କଲା ଯେ ବଢିଆ ଲାଗୁଥିଲା।
ଭଲ ଲାଗୁଥିଲା, ହୁଁ ଏଇ ପ୍ୟାକେଟ ବାଲା ପ୍ୟାକେଟ ଟା ତ, ହେଟା କିଏ ଗୋଟେ ଦେଇଥିଲା।
ଏଆ ଦେଇଥିଲା ବଇଲେ, ତମେ ମାଉସି ଘରଠୁ ଆଣିଥିଲ ବୋଧେ।
ଓ ମାଉସୀ ଦେଇଥିଲା, ହଁ ହଁ ଏଇ ଯଉ ଭୁବନେଶ୍ୱର ଥିଲା ବେଳେ ନେଇ ଯାଇଥିଲୁ ଦେଇଥିଲା। ହେଲୋ ନା ନା ନା ନା। ଆମେ ଯୋଉ ଉପରଟା ଥିଲୁ ହେଟା ଇଏ ଯାଇଗୁଡାକ ମ। କଣଟା ଏଟା ହରଡି। ଜୟ ବଧେ।
ନା ବୁଟଡ଼ାଲି?
ହୁଁ ବୁଟ ଡାଲି ଅଲଗା, ଏଇଟା ହରଡି ଯାଇ ବୋଧେ,
ହରଡଡାଲି ନାଁଇ କି?
ହୁଁ।
ହଉ ଆଉ। ଆଉ ତମର ଆଉ କଣ କହିଲ?
ଖାଇଚ କଣ?
ଖାଇଚି, ସକାଳେ ଭାତ ହେଇଥିଲା ପୋଟଳ, ପୋଟଳ ଆଳୁ ତରକାରୀ, ଡାଲି। ଭଜା ଭଜି ହେଇଥିଲା? ତାପରେ ଗାଁକୁ ଯାଇଥିଲି
ଚିକେନ୍ କିଛି ହଉନି?
ମାଛ ହେଇଥିଲା ଯେ, ମୁଁ ଖାଉନି ବା। ସବୁବେଳେ ଦଳ ସବୁ ଦରାଳିଆ ଅବସ୍ଥା ଆସିଚି ହାରି, ପଇସା ପତର କାହା ପାଖରେ ନାହିଁ। ରଜପାନ ଶଳା କୋଡିଏ ଟଙ୍କା ଲେଖା ଯେ, ମୁଁ ଦେଖିକି ପଳେଇ ଆଇଲି।
ହେ ଭଗବାନେ, କୋଇ କିଏ କରୁଛି, ନୂଆ ସାର ହଉଛି ଟି? ବାବୁ ବୋଲୁଛନ୍।
ବାବୁ
ହୁଁ। ବାବୁ ପାନ ଦୋକାନୀ।
ହୁଁ। ସେ କରୁଛି, କୋଡିଏ ଟଙ୍କା ଲେଖେଁ ନଉଛି
ହୁଁ, ଆ ନଅନ୍ତାନି କି ରଜପାନଟା କଅଁ ଦଶ ଟଙ୍କା?
ହୁଁ, ଆଉ କଣ ପାନ ଗୋଟାକ ହଉଛି ଦି ଟଙ୍କା, ପତର ଗୋଟାକ ଟଙ୍କାଟେ ତ ମସଲା ଏନ୍ତି କେତେ ଟଙ୍କାରେ ପକଉଛି- କୋଡିଏ ଟଙ୍କା ପନ୍ଦର ଟଙ୍କା ମସଲା ପକେଇ ଦଉଛ ହୁଁ ହୁଁ ଯେତେ ପକାର ପକେଇଲେ କାଁକ କୋଡିଏ ଟଙ୍କା ହେଇଯାଉଛି-
ସିଏ କିଛି ଲାଭ ନଥାଏ କି ସେ ବିକ୍ରି କରନ୍ତା କି ଆଉ ବହୁତ- ଭଲ କଥା ଭୁବନେଶ୍ଵରରେ ପଚାଶ ଟଙ୍କା ଲୋଗ ନବ ପଚାଶ ଟଙ୍କା ବିକ୍ରି କରୁ- ଲୋକ ଖାସ ନା ନାହାନ୍ତି-
ଖାଉଛ କି ଖାଉଛି ଭିଲ- ଏତେ ଟଙ୍କା ଲେଖା ଦେଖି ପାନ ନ ଖାଇବୁ ହେଲେ-
ଦୁଃଖ ପାଇଁ ପଳେଇବା ଖାଇବା କଥା ନ ରଜ ପାନ କିଛି ମୁଁ ପାନ ଦେଖାନି ସାଧା ପୁଡ଼ିଆ- ଖାଇ ଆକୁ ମୁଁ ତ ମୁଁ ସାଧା ପୁଡ଼ିଆ ଖାଉନି ପାନ ଖାଇକ-
ହୁଁ ତା ହେଲେ କହୁଛ କେମିନ୍ତି-
ମୁଁ ପଚାରିଲେ ତମେ ଖାଉଥିବ କି କଣ କହିବ- ମୁଁ ତ କାଉ-
ରଜ ପାନ ଖାଇବା କଥା ପ୍ରକୃତରେ ବର୍ଷକୁ ଥରେ-
ତ ଖାଉନ ଖାଇବା କଥା ଯଦି-
ଖାଇବା କଥା ହେଲେ ମା ମୁଁ ଆଗରୁ ମାହା ଯାଣି ଥିଲା ଖାଇଦେଉ ଥିଲି ନା- ବଡ ମାମ ଆଣନ୍ତି ଆ ସବୁ ବର୍ଷରେ ଆଣନ୍ତି- ଯେ ପାନ ଆଣିବେ କୋଡିଏ ଟା ପଚିଶ ଟା ଲେଖା-
ଆଉ ତମେ, ତମେ କହିଲନି ଆଇଥାନ୍ତେ, ଏଥର କମ ପାଇଁ ଆସିଲାନି?
ଏଇ ଆସିନାହାଁନ୍ତି ରାଗରେ ଆଉ।
କହୁ କହୁ ରାଗ?
ରାଗ ହେଲେ ଏ ସେ ସାନମାମୁଁ ଯେତେବେଳେ ଆଇଲେ ଖାଲି ଟିକେ ଗଣ୍ଡଗୋଳିଆ ସୃଷ୍ଟି ହେଇଯାଉଛି ମଦ ପିଇକି ଆସିକି, ହୁଏତ କାହାକୁ କିଛି କହୁନାହାଁନ୍ତି, ନିଜେ ଭଡ ଭଡ଼ର ହଉଛନ୍ତି।
ସେ ଭଡ଼ ଭଡ ହେଲେ ତାଙ୍କର ସେଇଟା ତ ସେ
ଆକୁ ଗୋଟେ ସୁ-ସୁଯୋଗ ମିଳିଗଲା ଆଉ କଣ।
ହଁ ମାନେ ସି-ସିଏ ଚାହୁଁଥିଲେ ସେଇଟା ଶୁଣ, ଯଦି ଜଣେ ଦେଖୁଛନ୍ତି, ଯଦି ଜଣେ ସବୁଦିନି ଯୋଉ ଜିନିଷ ଷଡା ହଉଛି, ସେଇ ଜିନିଷ ଗୁଡା କହିଲେ ଆଉ କଣ ବନ୍ଦ ହେଇଯିବ କି? ତାଙ୍କର ଗୋଟେ କାରଣ, ତାଙ୍କର ଇ ଚ୍ଛା ନାହିଁ ଆସିିବାରେ, ସେଇଥିପାଇଁ ଏହି ରିଜିନ୍ କହୁଥିବେ। ଆଉ ଜାଣେ ସେମତି ଜଣଙ୍କର ପ୍ରକୃତି ପ୍ରଥମରୁ ଦେଖୁଛନ୍ତି ଯେ ସେମିତିଆ ଲୋକ ଗୋଟେ ଆଉ ତାଙ୍କୁ କହିଲେ କଣ ସେେଞ୍ଜ ହେଯିବ କି ଯଦି ନିଜେ ଚାହାତେ ତାହେଲେ ଚେଞ୍ଜହେଯାଆନ୍ତେ। ଆଉ ତମେ କହିଲେ କଣ ସିଏ ଯାହା ଖୋଜୁଥିଲେ ବାହାନା ଗୋଟେଉ କଣ ମିଳିଗଲେ ଆଉ କଣ କହିବା
ଏଡ ଭ ରାଣି ହେ କା
ସେମାନେ ଆଉ କଣ ଘ ରହୁନାହାନ୍ତି ନା ଲୋକ ଯୋଉ ଘରେ ରହୁଛନ୍ତି।
ସେଇଟା ତ ଗୋଟେ କଥା ନା। ଆ ନୟା ଆଡରେ ସେଇନ ଫକ୍ସନ ନ ଫଙ୍କସନ ହଉଛି ସବୁ। ମଜାମସ୍ତି ନ କରିକି ନାଚ ଗୀତ ନ କରିକି ନାଚ କରୁଛନ୍ତି ଡିଜେ ଫିଜେ କରୁ ଇଆଡେ କଣ ବସେ ଘରେ ଜଣେ ବସି ଏଇଠି ଦେଖନ ପଡି ତାର ସହିତ ମିଶି ଯାଉଛନ୍ତି ଯେମିତି ଗାଁ ଗହଳି ସେମତି ଚଳି ଯାଉଛନ୍ତି ପଡିଶା ଘର ସହିତ ମିଶାମିଶି ହେଇ ଗଟେ ଚଲେଇଛନ୍ତି ଗୋଟେ ଆଉ ଯାହା ନେଲେ ସେମାନଙ୍କୁ ଦିଆହଉଛି କୁସୁମ କୋଳି ଆଣିଥିଲି ଯେ ତାଙ୍କ ଘରକୁ ଦିଆହେଇଛି ଅଧବେଗ ଖଣ୍ଡେ।
ଆଜି ସବୁ ଯାଇଥିଲାଣି ଆଉ ଯାଇବ ତମେ ଏଇ ପାଲା କରିବ ବୋଲି ଆଉ।
ପାଲା କଣ ସେଇଦିନ ଆଣିଥିଲେ ପୋ କଣ ଆଉ ଗୋଟେ ଦିନ।
ଝିଅ ରକୁ ଦିଆହଇଥିଲା ମୁଁ ନେଇଥିଲି ଅଧବାଗ ଗାଁ କୁ
ହୁଁ।
ତମେ ତ କହୁଛ ଖାଉନି ଆଉ। ଭାବିଥିଲି ହେଦିନ ତମ ଭାଉଜ ଆସିଥିଲି ନେଇଥାନ୍ତେ ସେଇନା ତ ପଳେଇଲେ ଆଉ।
ହଁ।
ତମ ଭାଉଜ ନୂଆ ହେଇଥାନ୍ତେ।
ହୁଁ।
ହୁଁ। ତାଙ୍କପଟେ ଥିବ ନଥିବ ନାଇଁ କି।
ସେଇଆ ଜାଣଥିବ ଏରାକ।
ହଁ ଟେଷ୍ଟ କରିଥାନ୍ତେ ଆଉ। ଏବେ ଆଉ ଆସିବେନି ନାଇଁ କି ଲିଖନୁ ନେଇଥିଲା ବା ଲିଖୁନ ଏତେ ଲାଣି ଖାଇନାହାନ୍ତି।
କଣ ଖାଇଲେ କଣ ଜାଣ ଦେଇଥିଲା ହଁ ଦେଇଥିଲା ଦେଇଥିଲା। ଖାଇନାହାନ୍ତି ବୋଧକି କରିଥା ଲିକୁନ ଦେଇଥିଲା।
ଆମେ ଲୁଣ ଲଙ୍କା ପକେଇକି ଫ୍ରିଜ ରେ ରଖିଦଉଛୁ। ଫ୍ରିଜରେ ରଖଦେଇି ସକାଳେ ରଖିଦକି ଉପର ପରଳି ଖାଉଛୁ। ଞ୍ଚ ଆମ କାଳୁ ଦରେ ପାଣି ପୁରା ପିଇ ଦଉଚି। ମାନେ
ଖାଉଥିବ, ଦିନେ ସେତେବେଳେ ଖରାପ ହେଲେ ବି ପଡିବ ଜାଣିବ ଠିକ୍।
ହୁଁ, ସେଇଟା ପରା। ଆଜି ଯାଇଥି ଥିଲୁ ଯେ, କୁସୁମ କୋଳି ଆଇଁଲୁ ଆଉ ଖଜୁରୁ କୋଳି ଆଇଁଲୁ ଆଉ ଜାମୁ କୋଳି, ହଁ ଭୁବନେଶ୍ଵର। ସେ ଅଛନ୍ତି ଫରେଷ୍ଟ ପାର୍କ ଗୋଟେ
ତ ଆ
ସେଟ ବଲେ ଶୁଣେ ତାଙ୍କ ଦିଦି ଗୋଟେ ଅଛନ୍ତି ନୟାଗଡ଼ରେ ଯେ ଭୁବନେଶ୍ୱରରେ ଯେ କେତେବେଳେ ଡାକିବାରେ ନାହିଁ।
ଓହୋ ସିଏ ଆସିନାହାଁନ୍ତି ଗାଁକୁ ଯାଇନାହାଁନ୍ତି ଶୁଣି ସାର ସିଏ ତ ଏଇଥିରେ ଚଳେଇବାକୁ ଅସୁବିଧା ହଉଥିବ ଆଉ ସିଏ କୋଉ ଡାକିବେ ତମମାନଙ୍କୁ।
ସେଇଟା ତ ପଡୁଚି କଥା ଆମକୁ ଟିକେ ଡାକିଲେ ଆମେ ଯାଆନ୍ତୁ ରହନ୍ତୁ ଟିକେ ଆମର
ହଁ ହେଇଯାନ୍ତା ଟିକେ ସିଏ ଶୁଣ ତମେମାନେ ଚଳି ପାରିବନି ତମକୁ ଡାକିବେନି ସେଥିପାଇଁ ଡାକୁନାହାଁନ୍ତି ଚଳିପାର ପରନ୍ତ ଯଦି ଡାକନ୍ତା। ଆଉ
ଆଙ୍କେ ଏଠି ସ୍ୱାମୀ ସ୍ତ୍ରୀ ଝିଅ ପୁଣି ଦଦା ଗଲେ ଶୋଇବାକୁ ବି ଜାଗା ନାହିଁ ସେଠି।
ତମ ଦାଦା ବି ରହୁଛନ୍ତି ସେଠି?
ନାମ କେତେବେଳେ କେମିତି ଯାଉଛନ୍ତି ବୋଧେ ତାଙ୍କ ହେଇ ଡ୍ୟୁଟି ଉପରେ ରହୁଛନ୍ତି।
ଓହୋ। ସେୟା ଗୋଟେ ଛୋ ଭୁବନେଶ୍ୱରରେ ଘର ମିଳିଆ ଭାରି କଷ୍ଟ।
ଘର ମିଳିବନି କି ପଇସା ଥିବା ଦରକାର ଘର ମିଳିବ ପଇସା ଥିଲେ ବା ଆଁ ସେ ପର୍ଯ୍ୟନ୍ତ ବି ଆଗରୁ ନିଜେ ପର୍ସନାଲି ପିଲା ରଖିକି ସିଲେଇ କରୁଥିଲେ। ପାଞ୍ଚ ଛଅଟା ପିଲା ରଖି ଏବେ ଏଇ ଯୋଉ ତମେ ଯୋଉଠି ଇଣ୍ଟରଭ୍ୟୁ ଦେଇ ଯାଇନ ଥିଲ ମଞ୍ଚେଶ୍ଵର
ହଁ।
ସେଠିକି ସେ ଯାଉସନ୍ତି।
ସାତ ହଜାର ଟଙ୍କା ଆଉ କଣ। ସେଇଠି ତ ସେଇଠି ସାତ ହଜାରେ
ଚିଶ ହଜାର।
ଅଁ ହଁ ତ ତିରିଶ ହଜାର ଦଉ
ସେ ବା ଏକ୍ସପ୍ରେନ୍ସ ତାଙ୍କର
ଏ ଶୁଣି ସାର ଏକ୍ସପିରିଏନ୍ସ ଥିଲେ, ବି ତାଙ୍କୁ ପୋଷ୍ଟି ଦେଇଥିବେ ସେ ଯଉ ସିଲେଇ କରିବା ପାଇଁ ତ ଯୋଉ
ନାଇଁ, ନାଇଁ ସେ ଦେଖୁଛନ୍ତି, ନାଇଁ କି ସିଲେଇ କରୁଛନ୍ତି, ପିଲାମାନଙ୍କୁ ଶିଖଉଛନ୍ତି।
ଶିଖଉଛନ୍ତି, ସେଇଗୁଟା ସେଇ ସେଇ ଦଶ ହଜାର ଭିତରେ ରହୁଛି, କାହିଁକି ନା ତାଙ୍କର ପୋଷ୍ଟ ଅଛି ଉଁ ପଚିଶ ହଜାର ତ ପାଉଛନ୍ତି, ଏମିତି ଡୁଙ୍ଗୁ ଘରେ କାଇଁ ରହୁ
ସେଇଟା ତ ଦରାଳି ଲେଖା ହଉଛନ୍ତି।
ହଁ, ପଚିଶ ହଜାର କଦାପି ଶୁଣି ସାର, ଶୁଣି ସାର ପଚିଶ ହଜାର ଟଙ୍କା କଦାପି ହେଇନଥିବ। କାହିଁକିନା ସେମାନଙ୍କର ନୁହେଁ ପୋଷ୍ଟ ଯେଉଁ କହୁନ ସେମାନଙ୍କର ସେଇ ସେମ୍ ପଇସା ରହୁଛି, କାହିଁକି ନା ଦେଖ ସେଇଠି ଭିତରେ ଅଛି, ଜଣେମାନେ ଯୋଉ ମାନେ ତମକୁ ତ ରିଙ୍କି କହିଥିବ ଆଉ କଣ। ସେମାନେ ସିଲେଇ ଦେଖ ସିଲେଇ କରିବେ। ପିଲା ମେସିନ ଦ୍ଵାରା ଖାଲି ହାତ ଦେଖେଇବ ଷ୍ଟିଚିଂ ହେବ। ପିଲା ଅଛନ୍ତି, କପଡ଼ା ଚେକ୍ କରିବେ। ହେଲା କପଡ଼ା ଚେ କରୁଛନ୍ତି, ସେଇଟା ସିଲେଇ ସରିଲା ପରେ ସେମାନେ ଇସ୍ତ୍ରୀ କରୁ ମାନେ ଏମିତି ଓହଳା ହଉଛି, ମାନେ ଆଇରନ ଉରା ଏମିତି ଓହଳା ହେଇକି ସବୁ ଥୁଆ ହେଇଛି, ଖାଲି ଥରେ ପ୍ରେସ ମରା ହବ, ସାଙ୍ଗେ ସାଙ୍ଗେ ଆଇରନ୍ ହବ। ତାକୁ ନେଇକି ପିଲା ହାଙ୍ଗ ରେ ଓ, ହାଙ୍ଗର ରୁ ବାହାର କରଛନ୍ତି, ବଟମ ଜଣେ ଦଉଛି, ମାନେ ଅଲଗା ଅଲଗା ଯାହାର ଯେମିତି କାମ ଆଉ କଣ ହେଟା ସେମିତି ହିଁ କରୁଛନ୍ତି, ସେମାନେ।
ଆଠ ଘଣ୍ଟା ଡ୍ୟୁଟି
ଆଠ ଘଣ୍ଟା ଡ୍ୟୁଟି। ଆଉ ଜଣେ ଜଣେ କପଡା ଚେକ୍ କରିବେ, ଦେଖିବେ, ସିଲେଇ ହେଇଚି, ଆଉ ତମେ ଯୋଉ କହୁନ ସେଇ ସେଇ ଦଶ ହଜାର, ବାର ହଜାର ଭିତରେ, ପନ୍ଦର ହଜାର ଭିତରେ ଆଉ
ସିଏ ତ କହୁଛନ୍ତି, ପଚିଶ ହଜାର ଆଉ କିଏ ଜାଣିଲା।
ଅ ପଚିଶି ହଜାରେ ପଚାରିଲନି ରିଙ୍କି କି। ରିଙ୍କି କହି ଦେଇେଇଥାନ୍ତା ଭଲରେ। ରିଙ୍କି କହିଥାନ୍ତା, ସିଏ ବା ଚେକିଂ କରୁଥିଲା ସିଏ ବା ଚେକିଙ୍ଗ କରୁଥିଲା, ଅ ଚେକିଙ୍ଗ କରୁଥିଲା ତ ସେ କେତେ ଟଙ୍କା ପାଉଥିଲା, ଆଠ ହଜାରେ।
ନାଇଁ ତ ଆଠ ହଜାର, ନଅ ହଜାର ପାଉଥିଲା, ଏବେ ବଢିଗଲାଣି ଦଶ ନା ଏଗାର ପାଉଚି।
ଏବେ ସେ ରହୁଛି ଭୁବନେଶ୍ୱର ରେ ତା ସ୍ମୀ କଣ କରୁଛି?
ଛି
ଏଇ ଭ ଆାନ
ସେଇଆ କଟା କର
ସେହଁଗଡ଼ଡରୁ ସେ ମଞ୍ଚେଶ୍ଵର ପାଖରେ ମଞ୍ଚେଶ୍ରରେ ମଞ୍ଚେସ୍ଵର ତ ଏଇଠୁ କମ୍ ପାଖରେ ଆଉ
ଛି ସିଏ ସେିଏ ଏଇଠି ଏକ ଏକା ଅଛନ୍ତି ଏଇ କିି ଏଇଠିରେ ଅଛି ଏକା ସେ
କିଟରେ ତାହେଲ କିସିଏ ତାହଲେ ଅଲଗାଈଏରେ ଜଦି ଠେ ଆଉ ଏବେ ତ ପିଲା ଆସନ୍ତି ପିଲା ଆସୁଛନ୍ତି ଖାଇବାକୁ ବା ପାଇଁ ଯେ ଜଣେ ଆସୁଛି ଖାଇବା ଦେବା ପାଇଁ ଜଣେ ଆସୁଛି, ଯଉ ପ୍ଲେଟ ଗୁଡା ନବା ପାଇଁ ମୁଁ ତ କାଇଁ ଗୋଟେ ପୁଅଟେ ଆସୁଛି ଯେ ସ ତଇ ଡେଲି ହିଆଡେ ଆସୁଛନ୍ତି।